ହ୍ୟାଲୋ।
ହଁ କଣ କରୁଛ?
ଏଇପା ରୋଷେଇ ସାରିକି ବସିଛି ଆଉ।
ରୋଷେଇ ସରିଲାଣି?
ହଁ।
ଆଜି କଣ ହେଇଛି ଆଇଟମ୍?
ଆଜି ଆଜି ଅଣ୍ଡା ତରକାରୀ ହେଇଛି ଆଉ ଭଜା ହେଇଛି ଆଉ।
ଭ?
ହଁ କାଙ୍କଡ ଆଳୁ ଆଉ ପୋଟଳ ମିଶା ଭଜା ଆଉ।
ଓହୋ ଖାଇନ ନା ଖାଇ ସାରିଲାଣି?
ନା ନା ଖାଇନୀ।
ଆଉ ଦିଟା ବାଜିବା ପା। ଜାଣିପାରୁନ କି ତମ ଘର ପାଖରେ ପା।
ଏ ହେ ମାମା ଭାଉଜ କି?
ହଁ।
ମତେ ଏଇ ଲଗି ମୁଁ ଯୋଉ କଲ କରିି ଥିଲି।
ଏ ଅଶାନ୍ତିର ତ କଲ କଲ ଲାଗୁନି। ମ ମୋର ହେଲା କଣ ସେଇଟା ସେଭ ନାହିଁ ତ ସେଥିପାଇଁ।
କୁହନା ଏଟା ଅଡ଼ିଓ କଲରେ କଥା ହେଲେ ଆଉ ଆଉ ଯୋଉ
ଆମର ଇଏ ଏଇନକା ଆସିଲେ ନା ସେଥିପାଇଁ ଟିକେ ଆସିନଥିଲେ ତ ମୁଁ ସକାଳୁ ପଖାଳ ଖାଇଦେଇଥିଲି ଏଇନାକେ ଏଇନା ରୋଷେଇ ସରିଲା ସିଏ ଆଇଲେ ଏଇନାକେ ଖାଇମୁ ଆଉ। ଏଇନା ସାଇଟ୍ ରେ ସେ ଏକା ଅଛନ୍ତି ତ।
ହୁଁ ହୁଁ ଘରୁକୁ ପଳେଇ ଆସନ୍ତି ଖାଇବା ପାଇଁ ନା କି?
ହଁ ରୁମୁକୁ ଆସନ୍ତି ସେଠୁ ପାଖ ପା।
ଭଲ ନା ଆଉ ରୁମୁ କୁ ଆସିକି ଖାଇଲେ ଭଲ।
ତାର ଅଛି ଯେ କ୍ୟାଣ୍ଟିନ ଅଛି କ୍ୟାଣ୍ଟିନ ବି ଅଛି।
ହଁ।
ଖାଇନେ ପଇସା ଯାହା ବି ହନେ ଖର୍ଚ୍ଚ ଆମେ ତ ଏଇଠି ରୁମ୍ ନେଇକି ରହିଛୁ ଯାହା ଭଲ ମନ୍ଦ କରିମୁ ଖାଇମୁ ସେ ପାଖରେ ପଳେଇ ଆସନ୍ତି ଆଉ।
ଭଲ ନା ଆଉ ଅଛ ତ ନଥିଲେ ଅଲଗା କଥା।
ସେଠି ଖାଆନ୍ତି ମୁଁ ଯୋଉ ଘରକୁ ଯାଇନି ସେ ସେଇଠି ଖାଇଦିଆନ୍ତି ଏ ତଥାପି ରୁମ କୁ ଆସନ୍ତି। ସେଇଠୁ ଖାଇବା ନେଇକି ପଳେଇ ଆସନ୍ତି ରୁମକୁ ରୁମ ରେ ଖାଇକି ନା ଯାଆନ୍ତି ତାପରେ ପୁଣି ତିନିଟା ବେଳକୁ ଯିବେ।
ହଁ ଟିକେ ରେଷ୍ଟ ନେଇକି ଯିବେ ଆଉ।
ହଁ ହଁ।
ତି ଭଲ
ମୁଁ ତମ ତମ ରୋଜିନା ଯାଉଛି ହେ ଠିକି ଏ ଟିଉସନ ଯୋଉ ମା ପାତ୍ର ଟିକେ ଯାଉଛି ନା?
ରୋଜି କି ଲୋରି ଲୋରି।
ହଁ ସେଇ ଲୋରି।
ହଁ ଯାଉଛି ବା।
ହ ମଣ୍ଟନଗରରେ କଣ ଭଲ ପାଠ ହେଲାଣି?
ଏଇରା ଜାଣ ନା ଆଜିକାଲି ଛୁଆ ସେ ଯୋଉ ସାଙ୍ଗସାଥି ହଉଛନ୍ତି ଯୋଉ ଚାରି ପାଞ୍ଚ ଜଣ
ତାଙ୍କର ଯଉ କ୍ଲୋ ସେଇଠିକି ଯିବେ ସେ ଯୋଉ କ୍ଲୋଜ ଫ୍ରେଣ୍ଡ ଚାରିଜଣ ପାଞ୍ଚ ଜଣ ସେମାନେ କେନ୍ଦୁଆ ଛୁଆଟି କଥା ଛାଡ଼ ସିଏ ତାର ସିଆଡ଼େ ପଢୁଛି ତା ମାମା ପା ଖରେ ଏଇ ଯୋଉଁ ଚାରିଟା ଛୁଆ ଅଛନ୍ତି। ଇଏ ତିନିଟା ଯାକ ସେଇଠିକି ପଳେଇଲେ ନା ଇଏ ଯିଦି ଗଲା ମୁଁ ସେଇଠିକି ଯିବୁ ହଁ। ଆଉ ଏବେ ତ ତାଙ୍କର ଚାକିରି ହେଇଗଲା ସିଏ ପଳେଇବେ ଏମାନେ କଣ କରିବେ?
ତାଙ୍କର ଚାକିରି ହେଇଗଲାଣି କି?
ତାଙ୍କର ମାଷ୍ଟର ଚାକିରି ହେଇଗଲା ଏଇ ମାସଟା ଯାହା ଏଇ ଏକ ତାରିଖ ପର୍ଯ୍ୟନ୍ତ ପଢ଼ିବେ ତାପରେ ପଳେଇବେ।
ତାପରେ କୋଉଠି ପୁଣି ଯିବେ?
ସେଇ ତ ହେଲା କଥା ଯୋଉ ପଳଉଥିଲ ସେଠି ମାନେ ଏମିତି ବାପା ମା କଥା ନ ମାନିକି ନିଜ ଇଚ୍ଛାରେ ଆମେ ନା ଆମେ ସେଇଠି ପଢ଼ିବୁ ସେଇଠି ପଢ଼ିବୁ। ପଳେଇଲ ହେଲେ ସେ ଦି ତିନି ମାସ ପଢେଇକି ସିଏ ତାଙ୍କର ପଳେଇବେ। କଣ କରିବ ଏଇଲେ ଏ ବର୍ଷ ସାରା?
ତା ଯୋଉ ଯୋଉ ଏ ନଁ ତ ଟେନ୍ ପରୀକ୍ଷା ମାନେ ନିହାତି ଏଟା କରିବା କଥା।
ଟଟିଉସନ ଟା ତ ନିହାତି ଦରକାର ଏଇଲାଗି।
ହଁ ନହେଲେ ଆଉ ଆମ ଧନୁରୁ ସେଠିକି ଯାଉନି କି। ଆମ ଧନୁରୁ ସେଠିକି ବି ଯାଉଛି ପ୍ଲସ ଏଠି ବି ମୁଁ ରଖିଛି ମୁଁ ତାର କଥା ସେ କେତେବେଳେ ହେଲା ତାପ ତା ଝିଅ ତ ପଢୁଛି ତା ଝିଅ ତ ଯାହା ବି ନା ଏଟା ନବମ ଇଏ ହେଇସାରିଲାଣି ସେ ଆଉ କଉଠି ତ ନେଇପାରିବେନି।
ନହେଲେ ସି ତଙ୍କର ଭଲ ଟ୍ୟୁସନ୍ କେଉଁଠି ଦେଖି ହଏ କି ତା ମାମା ତାକୁ ଅନଲାଇନରେ ପଢ଼ିବ କି ଯାହାହେଲେ କରିବ। ଆଉ ଆମେ କଣ କରିବା? ତାଙ୍କ ଛୁଆଟା କଥା ସିଏ ଯେମିତି ହେଲେ ବୁଝିଦେବେ। ତାଙ୍କର ଅନଲାଇନ କିଳା ମାନେ ତା ମାମା ଯେତେବେଳେ ଫ୍ରି ହେବେ ତାକୁ ଅନଲାଇନ ରେ ପ ଦେବି ଆଉ ଆମେ ନିହାତି ଯାହାହେଲେ ଟେନ୍ କ୍ଲାସ୍ ମୁଁ ବି ସେଇଆ ଭାବୁଥିଲି ଯେ ମାନେ ଏଇ ସେ ଠିକି ଯିବ ମଣ୍ଟୁ କତିକି ବି ଗୋଟେ ଟାଇମ୍ ଯିବ ବୋଲି ସେତେବେଳେ ଭାବୁଥିଲି।
ହେ ତମେ କଣ କହିଲ ତମର ଗୋଟିଏ ଛୁଆ ବୋଲି ହଁ ଦେ ସେଠି ପଛେ ସେ ହଜାର ଟଙ୍କା ନଉ ଏଠି ସିଏ ପାଁସ ଟଙ୍କା ନଉ ପଛେ ପନ୍ଦରଶ ଯାଉ ପଛେ ମ ଛୁ ଛଟା ଦିଆଡୁ କରୁଥାଉ ମୁଁ ତ ସେଇଟା ଧର ତିନିଟା ଛୁଆ ତିନିଟା ଯାକ ଛୁଆ ଟିଉସନ୍ ହଉଚନ୍ତି।
ହଁ ବା ତିନିଟା ଆଙ୍କୁ ଦେଇଦେ ପଡିବ।
ପୁଣି ମୋ ପୁଅ ପୁଣି ଇଂଲିଶ ମିଡିୟମ ରେ ପଢୁଛି ତାର ମନ୍ଥଲି ସେଠି ଫିସ୍ ନେବେ ଗାଡ଼ି ଭଡ଼ା ନେବେ ସବୁ ଖର୍ଚ୍ଚ। ଆଉ ସବୁଟାକୁ ପୁଣି ଦେଖିବାକୁ ପଡ଼ିବ ନା ଆଉ ଗୋଟେ ଛୁଆକୁ ଦେଖିଲେ ହବ ଗି। ସେଇଥିପାଇଁ ମୁଁ ଆଉ ଏଠି ତାକୁ ପଢ଼େଇ ପାରିଲିନି ନହେଲେ ମୋର ସେତେବେଳେ ବି ଇଚ୍ଛା ଥିଲା ମୁଁ କହିଲି ହଁ ସେଠ ଟିକେ ଯାଉ
ଯାହା ବି ହେଲେ ଏଇ ବର୍ଷ ଟା ନିହାତି ଟିଉସନ ଟା ଦରକାରେ।
ସେ ବା ପଳେଇବ ଆମ ଗାଁକୁ। ଆମ ଗାଁକୁ ଯିବ ଆଉ ଯୋଉ ରହିଲା ଛଅ ମାସେ ସେଇଠି ରହିକି ପଢିବ।
ହଁ ସେ ଟିଉସନ ଟା ସେଠି ସାରଦେଇକି ଆଉ ଏଠି ଆସିକିନା ରହିକି ପଢିବ ନା। ନା ଯେତେବେଳେ ଛୁଟି ହେଇଯିବ ଏଇ ସ୍କୁଲ ଟା ହଁ।
କି ଆମ ସ୍କୁଲ ଯୋଉ ସ୍କୁଲରେ କ୍ଲାସ କରିବ ଏଇଠୁ ଖାଲି ଗୋଟେ ଲେଖା ନେଇଯିବ ଆ ଅସୁବିଧା ବୋଲି। କହିକି ଏଇ ଲେଖାଟେ ଦେଲେ ସେଠି ସେ କ୍ଲାସ କରିବ ଟିଉସନ କରିବ ଏଇଠି ଖାଲି ଆସିକି ଜେମଟା ଦବ ଆଉ।
ହଁ, ହଁ ତମେତ ଯାଅନା ଗୋଟେ କବି ହବୁ।
ହୁଁ ସେଠି ଗୋଟେ ଭଲ ଛୁଆ ପଢଉଛି ମୋର ଗୋଟେ ସାଙ୍ଗ ଛୁଆ। ସେ ଭଲ ପଢଉଛି ଛୁଆଙ୍କୁ ମାନେ ତାର ପୁରା ଗ୍ୟାରେଣ୍ଟି ସେ ଟିଉସନ କରିବ ମାନେ ଛୁଆ ଅ ସେକେଣ୍ଡ କ୍ଲାସ ଫାଷ୍ଟ କ୍ଲାସ ଯିବେ ଏଇଟା ତାର ଗିଆ
ସେ କହିଦବ ହଁ ପାଠ ଅନୁସାରେ ଦେଖି
ହଁ, ହଁ ସେ ସେଇ ହିସାବରେ ପଢେଇବ ନା ସେ ସେଇ ହିସାବରେ ପଢେଇବ ସେ ପୁରା ଗ୍ୟାରେଣ୍ଟି ଦବ ଯେ ସେ ଛୁଆ ଫାଷ୍ଟ କ୍ଲାସ୍ ଯିବ କି ସେକେଣ୍ଡ କ୍ଲାସ୍ ଯିବ ଯାହା କହିଥିବ ସେ ଛୁଆ ସେଇଆ ଯିବ।
ହୁଁ।
ଆଉ ଗଲି ଯାହାହେଲେ ମୋର ସାଙ୍ଗ ଛୁଆଟା ସିଏ ମୋ କଥା ମାନିବ। କହିଲି ଆଉ ସେଇଠିକି ସେଇ
ଏଇ ଯୋଉ ଆମ ଗାଁ ରେ ପା ସେ ଯୋଉ ନମ୍ବ ବାରିକି ଯୋଉ ତା ପୁଅ ଟ୍ୟଉସନ କରୁଛି ପା କା ଲେ?
ଲମ୍ବ
ଏ ଯୋଉ ବାରିଆ ନା ବାରିଆ ନା ତା ଝିଅ ବା ସେଇଠି ଟିଉସନ କାଳେ କରୁଛି।
ଏଇ ଯୋଉ ଗୋଟେ ଲୋକଟେ କି ହେଲାଣି ତଥାପି ବୟସ ଉଁ କଣ ତା ନାଁ କୁହନି?
ତା ଏ ନମ୍ବୁଆ ବାରିକି।
ହଁ ଯେ ଯିଏ କରୁଛନ୍ତି ଟିଉସନ ତାଙ୍କ ନାଁ କଁ?
ତା ପୁଅ ନା କଣ ମୁଁ ଜାଣିନି ସେ ତାରି ପୁଅ ଟିଉସନ କରୁଛି ଯାଅ ଦେଖିବ ଗାଁ ମୁଣ୍ଡରେ ପୁରା ସେ ଯଉ ମାହାପାତ୍ର ର ସିଧାରେ ଗୋଟେ ଗେଟ୍ ଲାଗନି ଦି ମହଲା ବିଲଡିଂ ହେଇନି ନା ସାଇଟି ଟା।
ହୁଁ, ହୁଁ।
ଡାହାଣ ସାଇଟ୍ ରେ ସେଇଟା ତାଙ୍କ ଘର ହଁ ସେଇଟା ତାଙ୍କ ଘର ସେଇ କି କାଳେ ବାଡ଼ିଆ ନା ତା ଝିଅ ହଉଛି ଆ କାଳେ ସିଏ ଦି ଚାରିଟା ଛୁଆ ଟିଉସନ କରୁଛି। ଭଲ ପଢ଼ଉଛି ବୋଲି ତ କହୁଛନ୍ତି।
ଅ, ହଁ, ଏଇ ଯୋଉ ଉଁ। ବିଭୁନ୍ନ ଘର ଘରେ ନା ଏ ଯୋଉ ଚଟୁଆଦା ଘର ଘରେ ଯିଏ ପଢ଼ଉଥିଲେ ନା କିଏ ଜାଣିପାରୁନି।
ପଚାରିକି ବୁଝିବ।
ହୁଁ। ହଁ ବୁଝିବି ଦେଖିବା ନମ୍ବୁଆ ବାରିକି ପୁଅ ନାଁ କି?
ପଚାରିକି ବୁଝିବ ଭାଉଜ।
ହଁ ହଁ ଏଇ ଯୋଉ ନମ୍ବୁଆ ବାରିକି ପୁଅ ପା କହିଲ।
ହଁ ହଁ।
ହଁ ହଁ ବୁଝିବି ଦେଖିବା ବୁଝିଲେ ଆଉ କଣ କି ଝିଅ ଇଏ ପା ମଙ୍ଗୁ ନେଇଁ କହୁଛି ମୁଁ ମାମୁଁ ଘରୁକୁ ଯିବି। ଏଇଠି ପଢ଼ିବି ସିଏ ମୋତେ ଗ୍ୟାରେଣ୍ଟି ତାର ଟିକେ ପଢ଼ାଟା ଭଲ ନା ମୁଁ ସେଇ ଯୋଉ ସାଙ୍ଗ ଛୁଆଟି ପଢ଼ଉଛି ଆଉ କହିଲା ମୁଁ ସେଇଠିକି ଯିବି ସେଠି ପଢ଼ିବି ଯାଉ ନହେଲେ ସେଇଠିକି। ହେଇଠିକି ଯାଉ ଦେଖିବା ପଢ଼ୁ କଣ ହଉଛି ଯଦି ଏ କେମିତି କଣ ପଢ଼ୁଛି ମୋତେ ବାବୁ ସବୁ କହିବ ମୋ ସାଙ୍ଗ ଛୁଆଟା। ଦେଖିଆ ଅ ଯଦି ଭଲ ନ ପଢ଼ିବ ତ କଣ କରିବା ଆଉ। ଏଇ ଯୋଉ ଝି ପୁଅକୁ ନହେଲେ ସେଇଠିକି ପଠେଇବି ବୁଝି ବୁଝାକି ଏଇ ଯୋଉ କହୁଛ ବାରିଆ ଝିଅକୁ
ହଁ ହଁ। ହଁ ସେଠି ହଁ ତାକୁ ପା ତାକୁ ପା ହେଲା ଦିଟା ଟିଉସନ ଦରକାରେ। ସେ ନହେଲେ ଘରେ ରହିଲା ମାନେ ଆମେ ରହୁନୁ ନା ସେ ମାଗେଣା
ଘରେ ତ ଏଇ ନନ୍ଦ ସାଙ୍ଗରେ ତାକୁ ବିଲକୁଲ ସାଙ୍ଗ କରେଇବନି।
ସେଟା କେତେବେଳେ କେମିତି ଯାଉଛି।
ତାକୁ ତା ସହିତ ଯୋଉ ଛୁଆ ପଡ଼ିଲେ ସେ ପୁରା ଗ୍ୟାରେଣ୍ଟି ମୂର୍ଖ ହେବେ ମାନେ ହେବେ।
ସେତ ବେଶୀ ଟାଇମ୍ ତା ସହ ସାଙ୍ଗ ହଉନି କେତେବେଳେ କେମିତି ପଳଉଛି।
ଅ ଏଇ ପିଲା ତ ସବୁବେଳେ ଧାଇଁଛି ସେଇଠିକି। ଏଟା ଟୋଟାଲେ ସ୍କୁଲୁ ନାହିଁନା ଟିଉସନ ନାହିଁ ସ୍କୁଲ ନାହିଁ ଟିଉସନ ତ ଛାଡ଼ ଟୋଟାଲେ ନାହିଁ। ସ୍କୁଲୁ ଯିବାର ନାହିଁ କୋ କୋଉ ଦିନ ଆଉ ସେ ସବୁବେଳେ ଯେତେବେଳେ ଘରେ ରହିଲା ସେଇଠିକି ଧାଇଁଲା। ମୁଁ ବା କେତେଥର ମନେ ମନେ ଭାବିଲିଣି ମୁଁ କହିଲି ଏ ଛୁଆଟାକୁୁ ମୂର୍ଖ କରିଦବ ଏ ପିଲା। ଆମ ଝିଅ କହୁଥିଲା କିହିଲ ମାମା ଆଁ ବଡ଼ ଝିଅ ଲୋରି କହୁଥିଲା କହିଲା ମାମା କାହ୍ନା କେତେ ସୁନ୍ଦର ପାଠ ପଢ଼ୁଥିଲା ଯେତେବେଳେ ଆସିଲା। ଗାଁରୁ ଫାଷ୍ଟ ଫାଷ୍ଟେ ସେ ସବୁ ସାଙ୍ଗ ହେଇକି ମଣ୍ଟୁ ପାଖରେ ପଢ଼ୁଥିଲେ ନା। ସେ ଜାଣିଛି କହିଲା ମାମା କେତେ ସୁନ୍ଦର ପାଠ ପଢ଼ୁଥିଲା କାହ୍ନା ଆଉ ଏବେ ଟିକେ ଡାଉନ୍ ହେଇଗଲାଣି। ମାନେ କାହ୍ନା ଏଇ ଯୋଉ ଏଟା କଣ ନନ୍ଦ ସାଙ୍ଗରେ ପଡୁଛି ଆଉ ନନ୍ଦ ସାଙ୍ଗରେ ଯଉଛି। ଥା ପଡ଼ିବ ସେ ମୁର୍ଖ ହେବ।
ହଁ।
ହୁଁ ଗୋଟେ ଛୁଆ ନା ତମେ ତା ଉପରେ ନଜର ଟା ବେଶୀ ଅଛି ଟକ୍ ତାବି ସେମିତି ସାରିବ। ଆଉ ତାକୁ ଟିକେ ସବୁବେଳେ ଫୋନ କରିକି କହୁଥିବ ତୁ ସାଙ୍ଗସାଥି ହ କିନ୍ତୁ ହେଇ ନାହାଁନ୍ତି ନନ୍ଦ ସାଙ୍ଗରେ ଟୋଟାଲି ସାଙ୍ଗ ହନା। ଏ ସୁଦ ମୂର୍ଖ ଟା ନା ଆଉ।
ହଁ ପା।
ପାଠର ଅ ଅକ୍ଷର ଜାଣିନି।
ସେ ତ କୁଆଡେ ଯାାଉନି ବୁଲାବୁଲି କରିବା ପାଇଁ।
ନା ନା ନା ସେ କୁଆ ଯାଆନ୍ତିନି। ଯାଆନ୍ତିନି ଘରେ ରୁହନ୍ତି ଯେ ଏଇ ଟୋକା ଯାଉଛି ସବୁବେଳେ ସେଠିକି।
ହଁ।
ହଁ ଏଇ ଯୋଉ ସଣ୍ଡେ ଦିନ ଧର ଘରେ ରହିଲେ ସମ୍ପୂର୍ଣ୍ଣ। ସଟର ଡେ ଟା ବି ହାପେ ଏ କ୍ଲାସ ହଉଛି ଛୁଟି ସେ ରହିଲେ ଏଇ ପିଲା ସବୁବେଳେ ଧାଇଁଛି ସେ ଯୋଉ ଦାଦାଙ୍କ ସହିତ ସାଙ୍ଗ ହୁଏ ନନ୍ଦ ଯାଏ ଯୁଆଡେ ଯେମିତି ସେଇଥିପାଇଁ ସବୁବେଳେ ଅଭ୍ୟାସ ହେଇଯାଇଛି। ନହେଲେ କାହ୍ନା କୁଆଡ଼େ ଯାଆନ୍ତିନି ବେଶୀ ସେ ଯୋଉ ନା ନା ସେ ଜାଆନ୍ତିନି। ଜାନ୍ତିନି ହେ ଯୋଉ ବାସ୍ନା ଟା କଣ କି ମାଉସୀ ଯୋଉ ତାଙ୍କ ପୁଅ ଟା ଆସେ ସବିତା ମାଉସୀ ତାଙ୍କ ପୁଅଟା ଆସେ ବି ସେରା ସେଇଠି ଖେଳନ୍ତି।
ସେ ଆଉ ଆସୁନି ମୋ ବୋଉ ପାଟି କଲା ଯେମିତି ଆସୁନି।
ହଁ ଆଇ ଶାସନ କରିଦେବେ ଆଇ ଶାସନ କରିଦ ଆଇକି ସବୁବେଳେ କହିବ ଏଇ ନନ୍ଦ ଭତ ହଁ
ହୁଁ ହୁଁ ମ ସେଇ ଧନରେ କୁହେ କୁହେ ବୁଢୀ ଯିଏ ଆସିଲା ବେଳକୁ ପାାର୍ଟି କରୁଛି। ହଁ
ଆ ହଉ ଝିଅ ତମେ କେତେବେଳେ କରିବ ଫାଙ୍କା ହେଲେ ହଁା ହଁ।
ହଁ।